ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି?
ଶୋଇଛି, ଆପଣ କଣ କରୁଛନ୍ତି?
ମୁଁ ବସିଥିଲି ଆଉ।
ହଁ, ହଁ, ଆଉ ଖାଇସାରିଲେଣି ଲଞ୍ଚ କରସା ସାଲେଣି? କଣ ଲଞ୍ଚ ରେ ଖାଇଲେ?
ଭାତ, ଡାଲି ଆଲୁ, କୁକୁରଲୁ ମାନେ ସେ କାଙ୍କଡ଼
ହଁ।
ଆଉ ଚିପ୍ସ ପାମ୍ପୁ ଗଛରେ ଯୋଉ ଚିପ୍ସ ନାଇଁ?
ହୁଁ, ହୁଁ, ହଁ, ହଁ ଭିଙ୍ଗୋ ଟାଇପ୍ ର।
ହୁଁ, ହୁଁ।
ହୁଁ, ହୁଁ।
ଆଉ ଆପଣ କଣ ଖାଇଲେ?
ଭାତ, ଡାଲି, ସନ୍ତୁଳା।
ଓ ହୋ।
ହଁ। ଆଉରି ବର୍ଷା ହଉଛି ନା ବର୍ଷା କମିଲାଣି?
ବର୍ଷା ନାହିଁ ହଉନି ଏବେ।
ମେଘ, ପାଗ ମେଘୁଆ ନା ଏଇଠି ମେ ଘୁଆ ପାଗ ଅଛି ବର୍ଷା ତ ନାହିଁ ବର୍ତ୍ତମାନ।
ହଁ, ହଁ ହେଇପାରେ।
ହୁଁ, ଜଣା ନାହିଁ ହବ କି ନ ହବ।
ଓହୋ।
ହୁଁ, ଆଉ କଣ କୁହନ୍ତ?
ଆଉ
ହ୍ୟାଲୋ।
ହଁ।
ହଁ କୁହନ୍ତୁ ଆଉ କଣ କହୁଛନ୍ତି? ଆପଣ ସିଆଡେ ରଥଯାତ୍ରା ହୁଏନି?
ହୁଏ କେମିତି ହବନି ଆମ ଗାଁ ରେ ହୁଏ।
ତୋମେ ଗାଁରେ ହିଁ ରୁହ ନା?
ହଁ ଗାଁ ରେ ହିଁ।
ହୁଁ, ତ ରଥ ଟାଣିବାକୁ ଯାଅ?
ହଁ ଗାଁ ମାନେ ଏଇଟା ମୁନିସିପାଲିଟି ଏରିଆ ମାନେ ସେ ମାନ ଗୋଟେ ଟାଉନ୍ ଆଉ।
ହଁ ନାଇଁ ସେଇଟା, ତୋମର ଘର ଉପରେ ଟାଉନ୍ ଉପରେ କି?
ଟାଉନ୍ ଉପରେ ନା ଟିକେ ଭିତରକୁ ଅଛି। ହଁ, ତୋମର ଘର କୋଉଠି ମା ଟାଉନ୍ ରେ।
ନାଇଁ ଆମର ମାନେ ଯେତେବେଳେ ଭଡାରେ ରହୁଥିଲୁ ଟାଉନ୍ ରେ ଥିଲୁ। ଏଇନେ ଗାଁ
ଓହୋ, ଏ ମାନେ ସେ ସେ ବରମପୁର ମାନେ
ନା ନା ବ୍ରହ୍ମପୁରରେ ନାଇଁ ବ୍ରହ୍ମପୁରରେ ନାଇଁ ଆମ ଘର ବ୍ରହ୍ମପୁରୁ। ଚାଳିଶି, ପଇଁଚାଳିଶି କିଲୋମିଟର ହବ କୋଦଳା ବେଲେ ବେଗୁନପଡା ବ୍ଲକ ଖଲି କୋଟ କୋଳା।
ଲଗା କୁ ଅ ହଁ।
ହୁଁ ହୁଁ।
ହିଞ୍ଜିଲ କେତେ ଦୂର ତମ ସେଠୁ। ଟିନୁ ଦାଦା।
ହିଞ୍ଜିଲି କା ଟା ହବ ଷାଠିଏ, ସତୁରି ହବ ହିଞ୍ଜିଲି କା ଟ ମୋ। ଆମ ନିଜ ଗାଁଠୁ ତିରିଶି, ତିରିଶି, ଚାଳିଶି କିଲୋମିଟର ହବ ଉଁ। ଟିଏ କୋଡିଏ ତିରିଶି କିଲୋମିଟର ହବ ଆମର ଆର୍କା ପାଖରେ ଘର।
ଅ ହଁ।
କୋତିପି ନା ଆମେ ଏଇଠି ରହୁଛୁ।
ଓହୋ ଏବେ ସେଠି ଘର କରି ନେଇଛନ୍ତି ଆପଣ।
ହଁ ଏଇ ବର୍ଷ ହିଁ ଘର ହେଲା ଏଇ ଏପ୍ରିଲ୍। ଜାନୁଆରୀ ନା ଏପ୍ରିଲ୍ ରେ ଘର ପ୍ରତିଷ୍ଠା ହେଲା ତା ପରେ ଆମେ ଆସିଲୁ।
ହଁ ହଁ।
ହୁଁ।
ଆଉ। ଏବେ କଣ କରିବେ ସୋଇଛନ୍ତି।
ହୁଁ।
ଅ ହଁ। ହିଞ୍ଜଲିରେ ମାନେ କା ଘର କି ନବୀନ ପଟ୍ଟନାୟକ ସେଠି ରହେ କି?
ହଁ ନବୀନ ପଟ୍ଟନାୟକ ର ନିଜ ଗାଁ ହିଞ୍ଜିଲିଗାଡ଼ ନା।
ଓହୋ ନିଜ ଗାଁ ଟା। ଥିଲା ଆଉ ଏବେ ତ ରହୁନଥିବ ସିଏ।
ନା ନା ତା ବାପା ଥିଲା ଟାଇମ୍ ରେ ବିଜୁ ପଟ୍ଟନାୟକ ଥିଲା ଟାଇମ୍ ରେ ମେ ବି ରହୁଥିଲେ। କଣ ନବୀନ ପଟ୍ଟନାୟକ ତ କେବେ ହିଞ୍ଜିଳି ରେ ରହିବାର ମୁଁ ଆଜି ଯାଏ ଶୁଣିନି।
ଆ ହା।
ଆଉ କଣ କୁହ।
ସିଏ ତ ସେ ଆମେରିକାରେ ପଢ଼ାପଢ଼ି କରୁଥିଲେ।
ହୁଁ ସେତ ଆମେରିକାରେ ପଢାପଢି କରୁଥିଲେ ତାପରେ ଆସିଥିଲେ।
ହଁ ହଁ ହଁ ସେଇଆ ଆଉ।
ହୁଁ।
ଉଁ ହୁଁ। ଏପଟକୁ କେବେ ଆସୁଛନ୍ତି।
ଜଣା ନାହିଁ।
ଆସନ୍ତୁ କେବେ ଗୁଟେ ଆ।
ହୁଁ ଯିବା ଆଉ ଟାଇମ ଥିଲା।
ହଁ।
ହୁଁ।
ରଥଯାତ୍ରା।
ରଥଯାତ୍ରା, ରଥଯାତ୍ରା ଟାଇମ୍ ରେ ତ ଗାଁ ରେ ହିଁ ଥିବି। ତ ଯାଇକି ବୋଧେ ଖାଲି ଦର୍ଶନ କରିକି ଆ ଥିଲି। ଭାଇ ଯଦି ଥିବ ବାହାରକୁ କୁଆଡେ ଯିବ ତ ଭାଇ ଯଦି ପଳେଇଥିବ ବୋଲେ ଏ ପାଖରେ ମାମୁଁ ଘରକୁ। କି ମାମୁଁ ଙ୍କ ପୁଅ ନା କୁଆଡେ ଯାଇକି ଆସିବା କଥା।
ଅ ହ।
ହୁଁ।
ହୁଁ। ଏଇଥର ତ ମାନେ ରଥଯାତ୍ରା ଯିବା ପାଇଁ ଏବେ ସେ ପୁରୀକୁ ମନ ହଉଛି ଯେ ମାନେ ସେଠି ବେଶୀ ଭିଡ ହେବେ ନା ସେଥିପାଇଁ ଟିକେ ଭାବୁଛି ଆଉ।
ହୁଁ ହୁଁ।
ପ୍ରୋବ୍ଲେମ୍ ବିନା ବେଶୀ ଭିଡ଼ରେ ଯିବା।
ହଁ ସେଇଟା।
ହୁଁ।
ହୁଁ।
ତମେ ବର୍ଷା ଜଳ ସଂରକ୍ଷଣ କରୁନ ବର୍ଷା କାଲି ରାତିରୁ ଏତେ ଜୋର୍ ରେ ହଉଥିଲା। ବର୍ଷା ଜଳ ସଂରକ୍ଷଣ କରିକି ତାକୁ ୟୁଜ୍ କରିଆର ଥିଲା ତମକୁ।
ତାହା କରଛ କି?
ମୁଁ କରୁନି। ମୁଁ ଏମିତି ଜଷ୍ଟ ତମକୁ କହୁଛି ବର୍ଷା ତ ଓଦା ନା ବର୍ଷା ଜଳକୁ ସଂରକ୍ଷଣ କରିକ୍ କି ସେଥିରେ ଗଛ ଲଗେଇ ପାରିବ ସେଇଟାରୁ। ପାଣି ସଫା କରିକି ପାଣି ଗଛରେ ବି ଦେଇପାରିବ ପାଣିକୁ।
ହଁ ହେଁ -ହଁ। ଯେ ମାନେ ଶୁଣ? ଏଠି ତ ସେମିତି ବର୍ଷା ହଉଛି, ଆଉ ଆମ ଘରେ କୁଆଁ ବି ଅଛି।
ହୁଁ ଉଁ।
ଉଁ ସେତେ ଦରକାର୍ ହବନି ଆଉ।
ନା ବର୍ଷା ଜଳ ତ ସଂରକ୍ଷଣ କରିକି କୂଅରେ ବି ପକେଇ ପାରିବେ ନା କୋଣଟା।
ତମେ ଖାଲି ମାନେ ହେଁ।
କି ଲଜିକ୍ର ଧକ୍- ଧକ୍ ଖଥା କହୁଚି। ମାନେ ବର୍ଷା ଥୀ ଦେଖ ତମର୍ ଯଦି ଘରେ ମଶା ହଉନି ବର୍ଷା ଜଳକୁ ସଂରକ୍ଷଣ କରିକି ରଖ ମଶ୍ ସାରା ବଂଶ ବୃଦ୍ଧି ବି କରିପାରିବ।
ହଁ ହଁ ଆ କାଟିବେ ତମ ତମ ବି କାଟିବେ? ଆଉ ମେଲେରିଆ ଜର ହେବ ତାର୍ ରେ ପରେ
ଆରେ ନା। ତମକୁ ମେଲେରିଆ ଜର ହେଲେ ଭଲ ନା ଡକ୍ଟରଙ୍କୁ ପଇସା ମିଳିବ ଆଉ ସେମାନଙ୍କୁ ସେମିତିରେ ପଇସା ମିଲ୍ ଲି ପେସେଣ୍ଟ ଯାଉନାହାନ୍ତି ଅଧିକ ତ ପେସେଣ୍ଟ ହେଇଗଲେ ସେମାନଙ୍କୁ ପଇସା ଗଛ ଲଗେଇଦବ ସେ ଗଛରୁ ପଇସା ବାହାରିବ ସେଟାକୁ ତୋଳିକି ଧରିକି ଆଉଥିଭାରି।
ହଁହଁ ତମେ ଗଛ ଲଗେଇଛ ପଇସା ମିିଲୁଛି ତମକୁ?
ନାଁ।
ହଁ ଅଁ।
ନାଇଁ ନାଇଁ ମିଳୁନି।
ସେମିତି ମୋତେ କେମିତି ମିଳିବ ତମକୁ ତ ମିଳୁନି ମତେ କେମିତି ମିଳିବ?
ଝାରସୁଗୁଡାରେ ମିଳୁଥିବ?
ହୁଁ ଏମ୍ ଏଠି ଏ ଏଠି ଆସିଲେ ଡଷ୍ଟ ଖାଇବ ଡଷ୍ଟ। ମୁହଁ କଳା ହେଇଯିବ, ଏ ଚିହ୍ନି ପାରିବେନି ଗଲା ପରେ।
ଏ ହେ ଏ।
ଭାଇ ଏବେ କୋଉଠି? ଏବେ ହୋଟେଲ ଟିକିଏ ପଳେଇ ଆସିଚୁ।
ନାଁ।
ଆରେ ଜାଣିଛ କି ନାଇଁ, ଆମର ଏଠି ଖରାରେ ବାହାରିଲେ ଉଁ ଏକ କିଲୋମିଟର ଯଦି ରାସ୍ତାରେ ଯିବ ମୁହଁଟାକୁ ଏମିତି ପୋଛିଦେବ ଦେଖିବ ପୁରା କଲା କଲା ହେଇଯାଇଥିବ ଆଉ ମୁହଁ ଟା ମାନେ ଜଲୁଥିବ ମାନେ ପୁଡି ପୁଡି ଯାଉ। ଥିବ ପୁରା ଜଲାପୋଡ଼ା ହଉଥିବ। ଆ ନାକକୁ ଏମିତି କରିଦେଲେ ତ ପୁରା ଏଁ ଆଉ। ପୁରା କଲା ହେ ବହୁତ ଥାଏ ପୁରା ନାକରେ। ମୁହଁରେ ପୁରା ବହୁତ ଡଷ୍ଟ, ଏଠି କଣ ପଇସା ମିଳିବ?
ଧନ ଚଡ଼ି।
ହୁଁ, ହୁଁ ଏଠି କଣ ପଇସା ମିଳିବ?
ଆରେ ସେ ଡଷ୍ଟକୁ ସେଥିରେ ଡଷ୍ଟ ପାଉଡର ତିଆରି କରିଦବ ଜୁ ମାନେ ମାନେ ଥାଆନ୍ତି ନା ଯୋଉ ମାନେ ଗୋ ଗୋଟେ ଏସି ରହିଯାରେ ସେମାନେ ଆକ୍ଟିଂ କଲା ବସିକି କଳା ଭୁଶୁ ଆମକୁ ଲାଗୁଛି ଯେ କଳା ହେଇଛି।
ଉଁ ହୁଁ ସେମିତି କଥା।
ହୁଁ।
ହୁଁ ତମ ତମକୁ ପଠେଇଦେବି କି?
ନାଇଁ ନାଇଁ ମୋର ଦରକାର ନାଇଁ।
ହେଁ ତମେ ଏମିତି ଆଇଡିଆ ଦଉଛ, ତମକୁ ଗୋଟେ ଦେବା କଥା ନା। ମାନେ ଟିକେ ୟୁଜ୍ କରିବ ତାପରେ କହିବ କି ଗୋଟେ ରିଲ୍ସ ବନେଇବ କି ଏ ପାଉଡର ୟୁଜ୍ କରନ୍ତୁ ଯାହାକୁ କଳା ହେବାର ଅଛି, ବେଶୀ ଯିଏ ଗୋରା ହେଇ ଯାଇଛନ୍ତି ଯାହାକୁ, କଳା ହେବାର ଅଛି ଏଇ ପାଉଡର ଟା ୟୁଜ କରନ୍ତୁ। ଆଉ ଆମକୁ ଏଇ କଣ୍ଟାଣ୍ଟ ନମ୍ବରରେ ମାନେ କଣ୍ଟାକ୍ଟ କରନ୍ତୁ ଏଇ ନମ୍ବରରେ। ଆମେ ଆପଣଙ୍କୁ, ପଠେଇଦବୁ ବହୁତ କମ ପଇସାରେ।
ହଁ ହଁ ଠିକ ଅଛି ତମ କଣ୍ଟାକ୍ଟ ନମ୍ବର ଟା ହିଁ ଦେଇଦେବି ହେଲା।
ଆଜ୍ଞା, ଦେଇଦେବି ସାଥି କହିଦେବ। ଆଉ ତମେ ଦେଖିବ ହେଲା ତମେ ଉଁ କୋଲା ହଉଛ କି ନାଇଁ ଯେ?
ହୁଁ ହୁଁ ହଁ ହଁ ନଟିଆ
ହେଁ
ହଉ ଆଉ ତମର ରଥଯାତ୍ରା ସେ ରଥଯାତ୍ରାରେ ତମର ସେପ ସେପଟେ କେମିତି ପାଳନ କରନ୍ତି? ମାନେ ରଥ ବନାନ୍ତି ନା ସେଇ ସବୁ ଥାଏ ସେଇଟାକୁ କରନ୍ତି ନା କେମିତି କରନ୍ତି ରଥଯାତ୍ରା ସିଆଡେ?
ରଥ ବନାଯାଏ। ମାନେ ଏଠି ତ ମୁଁ ଦେଖୁଥିଲି ରଥ ବନାଯାଉଥିଲା କିନ୍ତୁ ଏବେ ଲୁହାର ସେଇଟା ବନେଇଛନ୍ତି ଚକ ଆଉ ତୁ ତ ସେଇଟା ମାନେ ଥରେ ବନେଇ ସାରିଲା ପରେ ଆଉ ତ ସେଇଟା ରଖା ରଖାଯାଏ ତାପରେ, ସେ ପ୍ରତିିବର୍ଷ ବାହାର କରିବେ ଆଉ।
ଓଃ ହଉ
ତମର ସେ ରଥରେ ଖେଳାଖେଳି କିଛି ହୁଏ? ମାନେ ସେ ଯୁ
ଯୁଆ ଟାଇପର ଯୁ ସେ ପାଲି ପାଲା ପାଲା ନା ପାଲି ନା କଣ ମୁଁ ଭୁଲିଗଲିଣି ତା ନାଁ।
ପାଲି ମାନେ ବୁଝି ଆମ ଏଠି ତ ନା ଖାଲି ସେ କୀର୍ତନ ଭଜନ କରନ୍ତି ଝାଞ ପିଟନ୍ତି ଆଗରେ ମୁର୍ଦାଙ୍ଗ ବଜାନ୍ତି ପରେ ନାଚି ଜାଗି ଯାଆନ୍ତି ତି
ନାଇଁ ଆମେ ଯଉ ମାନେ ୟା ପୂର୍ବରୁ ଯଉ ସାହି ରେ ଥିଲୁ ସେ ସାହି ରେ ରଥଯାତ୍ରା ଟାଇମ ରେ ସେ ଯଉ ପାନପାଲି ଏମିତି କଣ ବନାନ୍ତି ଯୋଉ ଛପ ପ୍ରକାର ଚିହ୍ନ ଥାଏ ପଇସା ପକେଇ ଗୁଡି ପାଲି ଗୁଡି ପାଲି ନା କଣ ଗୋଟେ ସେଇଟା ଖେଳ ହୁଏ ପିଲାମାନେ ଖେଳନ୍ତି।
କହୁନାହାନ୍ତି ଆପଣ?
ହଁ ତ ସେ ଗେମ୍ ଟା ହୁଏ ତ ସେଇ ସବୁ ଖେଳନ୍ତି।
ହାଲୋ ହାଲୋ ହାଲୋ ହାଲୋ ମାଇକ ଟେଷ୍ଟିଙ୍ଗ ମାଇକ ଟେଷ୍ଟିଙ୍ଗ
ଶୁଭୁନିକି ତମକୁ?
କିଛି କହିଲେନି ଯେ?
ଆରେ ନା ଗୁଡିଆ ପାଲି ବୋଲି ଗୋଟେ ଖେଳ ଥିଲା ସେଇଟା।
ଯେ କଣ କଣ କରୁଥିଲ ଏତେ ଟାଇମ ମାନେ ସାଇଲେଣ୍ଟ
ଆରେ ମୁଁ ଜାଣିନି ସେଟା ଆବାଜ ତମକୁ ଯାଉନଥିଲା କି କଣ ହଠାତ୍
ମୁଁ ମୁଁ ଭାବିଲି ତମେ କଣ ବହିନା ଖାତା ବାହାର କଲ। ଆଉ ଟିକେ ଦେଖି ଗଲ ସେ ନାଁ ଟା ଭୁଲି ଯାଇଥିଲା ସେଥିପାଇଁ।
ହେ ବହି ଖାତା ରେ କୁଆଡେ ସେଇଟା ତା ନା ଗୁଡ଼ିଆ ପାଲି ଗୁଡା ପାଲି ଏମିତି କଣ ହେ ଯଉ ଛଅଟା ଚିହ୍ନ ଥାଏ ପଇସା ପକେଇକି ଯୋଉ ଚିହ୍ନ କଣ ବାହାରେ ସେମିତି କଣ କହୁଛନ୍ତି ମୋର ମନ ନାହିଁ।
ଆରେ ସେଟା ଜୁଆ ଖେଲନ୍ତି କି?
ସେ ଜୁଆଟାକୁ ଆଉ ଗୋଟେ କଣ ନା ଦେଇଛନ୍ତି ଏପଟେ ହେଲା। ହଁ ସେିମିତିଆ କଣ ଗୋଟେ।
ହୁଁ ଲୁଡୁ ପଟି।
ନା ନା ଲୁଡୁ ପଟି ନାହିଁ ସେଟା ଆଉଗୋଟେ କଣ ମୋ ମନ ନାହିଁ। ହୁଁ।
ଜୁଆ ଖେଲୁଥିବେ ତୁମେ ଖେଲିଛ କେ ଜୁଆ।
ନା।
ମୋବାଇଲରେ ଖେଲିବ ଅନ ଲାଇନ ରେ।
ହୁଁ ନାଇଁ ନାଇଁ ଅନଲାଇନରେ ଖେଳିକି ପଇସା ହାରିବା ଦରକାର ନାହିଁ।
ତମ ଘରେ ତ ବହୁତ ପଇସା।
ପଇସା ନାଇଁ ଏ ସବୁ ଆଡିକସନ ଭଲ ନାହିଁ ଜୁଆ ଆଡିକ୍ସନ୍।
ଆଜ୍ଞା ହଁ ଭଲ ଛୁଆଟା ଆଉ।
ହୁଁ।
ହୁଁ ହଁ କଣ? ମତେ ପଇସା ରଖିକି କଣ କରିବ ତୁମେ? ଖାଲି ବୁଲିବ।
ହୁଁ।
କିଛି ନାହିଁ।
ନା
ଅହ ଆଉ ମେକପ୍ ସାମାନ କିଣିବନି?
ନାଁ।
ଓହୋ। ଗୁଡ଼ ଗୁଡ଼।
ହୁଁ।
ମୁଁ ତ ଶୁଣିଛି ଝିଅମାନେ ଖାଲି ମେକଅପ ସେମାନେ କିଣନ୍ତି ହଜାର ହଜାର ଟଙ୍କାର। ଆଉ ୱେଷ୍ଟ କରନ୍ତି ପଇସା ପତ୍ର।